ହ
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
ହ ହଁ ଶୁଣା ଯାଉଛି?
ଆଜ୍ଞା ଆଜ୍ଞା ଶୁଣି
ଏବେ ଆଉ ଘରକୁ ଯିବେନି ନା?
ହୁ ହ୍ୟାଲୋ
ଏବେ ବଜାରରେ ଅଛନ୍ତି ନା ଘରେ?
ନାଇଁ ନାଇଁ ମୁଁ ଏ ଘର ପାଖରେ ଅଛି ତ ମୋର ଛକ ଅଛି ତ ସେ ଛକ ପାଖରେ ଆମେ ବସିଛୁ!
ଓହୋ!
ତ ତ ଏ ଘରେ ବସ ଆସ
ତମ ଘରେ ସମସ୍ତେ ଜାଣି ସାରିଲେନି? ଘରେ ଜାଣିଛନ୍ତି ସମସ୍ତେ?
ଏ
ରାଜିଅଛନ୍ତି ହଁ!
ନାଇଁ ସେ ବଡ ଦିଦି କେବଳ ଜାଣିଛନ୍ତି ଆଉ କେହି ଜାଣିନାହାନ୍ତି!
ମୋର ତ ମୁଁ ସେଇ ମୋ ବଡ ଭଉଣୀ ସବୁ ସବୁ ମ୍ୟାନେଜ କଲା।
ନାଇଁ ସେ ବଡ ଦିଦି ବଡ ଦିଦି ହିଁ ନିଜେ ବି ହିଁ ମ୍ୟାରେଜ କରୁଛନ୍ତି ଲଭ ମ୍ୟାରେଜ।
ଓହୋ ତାହେଲେ ତମର କିଛି ପ୍ରୋବ୍ଲେମ ହବନି ତାଙ୍କର କିଛି ପ୍ରୋବେଲମ୍ ହେଇଥିଲା କି?
ଆଜ୍ଞା?
ତାଙ୍କର କିଛି ପ୍ରୋବ୍ଲେମ ହେଇନଥିଲା ତ ତମର ବି ହବନି!
ନାଇଁ ନାଇଁ ନାଇଁ ତାଙ୍କର କିଛି ପ୍ରୋବ୍ଲେମ ନାଇଁ!
ମୁଁ ବନି
ଆଉ କହିବାକୁ ଗଲେ ଘରେ ହଉଛି ଏକୁଟିଆ ମୁଁ!
ହଁ ହଁ ହଁ!
ଘରେ ହଉଛି ଏକୁଟଆ ମୁ ଆଉ ଭାଇ ବି କେହି ନାହାନ୍ତି! ଆଉ ହଁ ଆଉ ଏତେ ଶିଘ୍ର ରାଜି ହବ କି ନାଇଁ!
ହେବେ ହେବେନି କାହିଁକି ହେବେନି କାହିଁକି ଦିଦି ହେଲେ ମାନେ ତମ ଜଣେ ହେଲା ମାନେ ଆଉ ଆଉ ସେକେଣ୍ଡ କୁ କହିବାକୁ ନଥିବ! ମୋ ବଡ ଆମର ଜଏଣ୍ଟ ଫ୍ୟାମିଲି ନା ମୋ ଭଉଣୀ କହିଲା ଦେଖ ମୁଁ ବଡ ମୁଁ ଆରେଞ୍ଜ ମ୍ୟାରେଜ କରୁଛି ମୋ ତଳକୁ ସମସ୍ତେ ଲଭ ମ୍ୟାରେଜ କରିବେ!
ହଁ!
ଆମର ଜଏଣ୍ଟ ଫ୍ୟାମିଲି ପାଞ୍ଚ ଜଣ ଚାରି ଭଉଣୀ ଛଅ ଭାଇ। ମିଶିକି ରହୁଚୁ ମିଶିକି ମାନେ କଣ ପାଖାପାଖି ଥିଲା କିନ୍ତୁ ଅ ପୁରା କ୍ଲୋଜ ମାନେ ସବୁଦିନ ଏମ୍ ତି ଲୋକ ଗଳି ରେ ଯିବା ଆସିବା ଏମିତି ଆଉ।
ଆଚ୍ଛା।
ହଁ। ମୁଁ ଆମ ଘରକୁ ପାଞ୍ଚ ଦିନ ଯାଇଥିବି ତା ପାଞ୍ଚ ଦିନ ପରେ ଯଦି ଯାଇଥିବି ସମସ୍ତେ ମୋ ଝିଅ ଝିଅ କୁ ଦେଖିବାକୁ ପଳେଇ ଆସିଥିବେ।
ଓ ଆପଣ ଆପଣଙ୍କ ଝିଅ ଆପଣଙ୍କ ଝିଅକୁ କେତେ ବର୍ଷ?
ତାକୁ ଏଇ ବର୍ଷେ ଚାରି ମାସ ଛୋଟ ପୁରା।
ବହୁତ କ୍ୟୁଟ୍ ଟେ ହେଇଥିବ?
ହଁ। ଖାଇବା ପାଇଁ କିନ୍ତୁ ଉଁ ମତେ କଲ ବଲ କରୁଚି ନହେଲେ ଆଉ କିଛି ନାଇଁ ଆଉ କିଛି ବି ନାଇଁ।
ଆଉ ଆପଣ ତ ଆପଣଙ୍କ ତାଙ୍କ ଆ ମାଆ ହେବେ ଆ-ଆପଣ ଖାଇଥିବେ ସେଟା ବୁଝିବେନି ଆଉ ତ କିଏ ବୁଝିବ?
ହଁ ମସ୍ ବାସ୍ ମୁଁ ତାର ସବୁ କାମ କରିବି କିନ୍ତୁ ସେ ଖାଲି ବାବା ବାବା ଏଁ ସବୁବେଳେ ବାବା ବାବା ମାମା ପୁରା କମ ପିଲାବେଳୁ ବାବା ବାବା ଅଛି ଏପର୍ଯ୍ୟନ୍ତ।
ହ ଯାହା ହଉ ସିଏ ସିଏ ଆପଣଙ୍କ ହଜବେଣ୍ଡକୁ ବହୁତ ଅ ଭଲ ପାଆନ୍ତି।
ହଁ ହଁ ହଁ।
ଉଁ ହ।
ଯଦି ଲେଟ୍ ହବ କି କୋଉ ଦିନ କୁଆଡେ ଯାଇଥିବେ ଫୋନ କରିଦେଲେ ଉଁ କି ଦେଖିଦେଲା ମାନେ ଶୋଇପଡିବ। ନ ହେଲେ ବାବା ବାବା ହଉଥିବ। ଆମ ଆମ ମୋର ମ୍ୟାରେଜ କନଭେନ୍ସ କରିବାକୁ ଦି ବର୍ଷ ଲାଗିଗଲା। ମାନେ ପୁରା ପୁରା ଲାଷ୍ଟ ଡେ ପର୍ଯ୍ୟନ୍ତ ପୁରା ମାନେ ଚାଲିଥିଲା ମୁ
ହ
ଏବେ କିନ୍ତୁ ସବୁ ଠିକ ଠାକ୍।
ମାନେ ଆପଣଙ୍କର କଣ ମାନେ ପ୍ଲସ୍ ଟୁ ରେ
ନାଇଁ ନାଇଁ ମୋ-ମୋର ଗ୍ରାଜୁଏସନ ସରିଥିଲା ସେ ମାନେ ଭଉଣୀଙ୍କର ମ୍ୟା-ମ୍ୟାନେଜର ଥିଲେ। ମୋର ଗୋଟେ ପୀସି ସେ ଝିଅଙ୍କର ମ୍ୟାନେଜର ଥିଲେ।
ଆରେ ରିଲେଟିଭି?
ନାଇଁ ରିଲେଟିଭ ନୁଅଁ ମ୍ୟାନେଜର ଥିଲେ ଜବ ଯୋଉଠି ମୋ ଭଉଣୀ କରୁଥିଲା। ରିଲେଟିଭ ମାନେ ପୁରା ଅଲଗା ଆମର ଓଡିଆକୁ ତାଙ୍କର ତେଲୁଗୁ ନୁହଁ କିନ୍ତୁ ସେଇ ଷ୍ଟାଇଲ ହେଲା। ତେଲୁ ଗୁ ନୁହଁ।
ଆଚ୍ଛା ହଁ ବୁଝିଲ ହଁ ବୁଝିଲି।
ହଁ ପୁରା ଅଲଗା ସବୁଠି ପୁରା ଅଲଗା ହେଇଯାଉଚି ନା। ସେଥିପାଇଁ ଘରେ ରାଜି ନଥିଲେ ଟିକେ। କିନ୍ତୁ ମ ମ୍ ଭଲ ସମସ୍ତେ ଭଲ ଫ୍ୟାମିଲି ବହୁତ ଭଲ ଆଏ ଶ୍ୱଶୁର ତ ବହୁତ ଭଲ।
ଯାହା ହଉ ସେଏ ଆପଣ ଗୋଟେ ସେଭଳିଆ ଫ୍ୟାମିଲି ପାଇଚନ୍ତି।
ବହୁତ ମାନେ ମୋ ଉଠିବା ପୂର୍ବରୁ ଘର ଓଳେଇ ଦେଇଥିବେ। ହେ ହେ ଆଉ ଯେତେବେଳେ ଯୋଉ କାମ ମାନେ ମୁଁ ଚା ଚା ବିସ୍କୁଟ ଖାଉଥିବି ଯଦି ଦିନ ଟେ ବିସ୍କୁଟ ଖାଉନଥିବି ସରିଗଲା ମାନେ ଧରିକ ପଳେଇ ଆସିବେ ସେଇଦିନ।
ହ
କୁଆଡେ ବୁଲିବାକୁ ଗଲେ ପଇସା ଲୁଚେଇକି ଦେବେ। କ୍ଵତେବେଳେ କଣ ଦରକାର ହେଲେ ସାଙ୍ଗେ ସାଙ୍ଗେ ଆଣିବେ ବହୁତ ଭଲ।
ଯାହୋଉ
ହୁଁ ହ। ବହୁତ ମାନେ ଲକି ତାଙ୍କୁ ମାନେ ବହୁତ ଭଲଟେ
ହୁଁ।
ଶ୍ୱଶୁର ଯେମିତି ମୋ ହଜବେଣ୍ଡ ବି ସେମିତି କିନ୍ତୁ ଟିକେ ଟିକେ କଥା ଥାରେ ଟିଙ୍ଗା ହା ହା ଟିକେ ଟିକେ କଥାରେ ରାଗିଯିବେ ପୁଣି ସାଙ୍ଗେ ସାଙ୍ଗେ ନର୍ମାଲ ହେଇଯିବେ କିନ୍ତୁ ସାଙ୍ଗ ସେଙ୍ଗେ ରାଗି ଯିବେ।
ଆରେ ସେମିତି ତ ଥାଏ। ମାନେ ପ୍ରତ୍ୟେକଙ୍କ ଦେହରେ ହି ଥାଏ। ହଁ
ମାନେ ମୋ ହଜବେଣ୍ଡ କୁ ପୁରା କ୍ଲିନ ଦରକାର ପୁରା କ୍ଲିନ। ଆଉ ପରଫେକ୍ଟ ତାଙ୍କର ସବୁ ଜିନ ସବୁ ପରଫେକ୍ଟ ହବା ଦରକାର।
ମାନେ ସେ କହିବାକୁ ଗଲେ ରାଇଟିଆ ଲୋକ। ମାନେ ଅ ହ ହଁ ସେଇଟା
ସେଇଆ ସେ ଯାହା ବୁଝି ମୁଣ୍ଡରେ ହୁଁ ବୁ ନାଇଁ ଥରେ ବୁଝିଲେ ଥରେ ବୁଝିଗଲେ କିଛି ନାହିଁ। ଆଉ ସେ ସେତେବେଳେ ଯାହା ରାଗିଥିଲା ବେଳେ ତାକୁ କଣ କହିଦବ ତାଙ୍କ ମୁଣ୍ଡ ଖରାପ ହେଇଯିବ। ଆଉ ସିଏ ଆମର ଭିତେରେ ଝଗଡା ଯଦି ହବ ଏଇ ଜିନିଷ ଟା କାଇଁ ଏଇଠି ଥୋଇଲୁ ଏଇ ଜିନିଷ ଟାଁ କାଇଁ ସଫା ହେଲାନି। ଏଇ ଭିତରେ ଆମ ଆଜି ଯାଏଁ ଗୋଟେ ବଡ ଜିନିଷ ରେ କେବେ ଝଗଡା ହେଇନି। ଆଉ ଝଗଡା ହେଲେ ବି ପାଞ୍ଚ ମିନିଟ୍ କି ଘଣ୍ଟାଟେ ଏନ୍ତି ଆଉ ନହେଲେ ବେଶି ସି ସମୟ ନୁହଁ।
ନାଇଁ ଏତେ ସମୟ ହିଁ କରିବାଟା ଠିକ୍ ନୁହଁ।
ସେୟା ବା ମା ଏତେ ବି ନୁହଁ।
ଆକ୍ଚୁଆଲି ପର ପରସ୍ପରଙ୍କ ଭିତରେ ବୁଝାମଣା
ହଁ ହଁ ଆମର ବା କହୁଚି ଛୋଟ ମୋଟ ଝଗଡା। ଏଇଟା ଏମିତି କାଇଁ କ କଲୁନି ସେଇଟା ସେମତି ରଖିଲୁନି।
ଆକ୍ଚୁଲି ସେଟା ଆରେ ସେଟା ଅଭ୍ୟାସ୍ଲି ହୁଏ। ସେଟା ମୋର ବି ଏବେ ବି ହଉଛି।
ସେୟା ହଁ ହୁଁ। ଉଁ ଉଁ ତା ନହେଲେ ଆଉ କିଛି ନାହିଁ। ଆଉ ଆଉ ସେମତି ବଡର ସେମତି କିଛି ନାହିଁ।
ହଁ।
ହୁଁ ହୁଁ ବୁଝାମଣା ଥିଲେ ଝଗଡା ହବନି। ଦି ଜଣ ବୁଝାମଣା ଠିକ୍ ଠାକ୍ ଥିବ ଝଗଡା କାହିଁକି ହବ।
ଆପଣଙ୍କର ବର୍ତ୍ତମାନ ହଜବେଣ୍ଡ କଣ କରୁଛନ୍ତି?
ସେ ଗୋଟେ କମ୍ ମ୍ପାନୀରେ କ୍ଲଷ୍ଟର ମ୍ୟାନେଜର ଅଛନ୍ତି। ଓ ଏବେ ସିଏ ହେଲା ଏବେ ଆମର ଏଜି ଗୋଟେ ଏଠି କଲଚରାଲି ପ୍ରୋଗ୍ରାମ ଥିଲା ମୋର ମୁଣ୍ଡ ବିନ୍ଧା ହଉଥିଲା ଏତେ ବଡ ଯିବା ଆସିବା କରିକି ଆମେ ଯାଇନୁ ସିଏ ସେଠିକି ଯାଇକି ସେ କୁଆଡେ ବୁଲିବାକୁ ପଳେଇଲେଣି।
ଆଚ୍ଛା।
ସିଏ ଆଉ ମୁଁ ନଣ ହଁ ନଣନ୍ଦଙ୍କ ସ୍ଵାମୀ ଦି ଜଣ ଯାକ ମିଶିକି କୁଆଡେ ବୁଲିବାକୁ ଯାଇଛନ୍ତି।
ଯାହା ହୋଉ।
ତାପରେ ଏଇଠି ଆଠଟା ବେଳେ ଲଞ୍ଚ ହବ। କାଲି ଫୁଣି କୁଆଡେ ବୁଲିବାକୁ ଯିବେ କି କଣ ବୋଧେ ଆଉ।
ହୁଁ। ଆଚ୍ଛା ଆପଣଙ୍କର ଆପ ଆପଣଙ୍କ ବାପଘର ବାପଘରେ ତ ଭୁବନେଶ୍ୱର ଲୋକ୍ ଲୋକେସନରେ ଆଉ ଚାଷବାସ ହୁଏ ନା?
ନା ନା ଆମର ପାକୁ ମାନେ ଇଏରେ ଟାଉନୁ ଉପରେ।
ଆଚ୍ଛା ଟାଉନ୍ ଉପରେ।
ଦି ଜଣଙ୍କର ଘର ଦି ଜଣଙ୍କର ଭଲ ମେନ୍ ମେନ୍ ଲୋକେସନ୍ ରେ।
ଦି ଜଣ?
ଆ ମାନେ ମୋ ଶାଶୁ ଘର ବ ଉଁ ଗୁଁ ଯୋଉ ଗୋଟେ ଭଲ ଲୋକେସନ୍ ବାପ ଘର ବି ଭଲ ଲୋକେସନ୍ ଉଁ ହୁଁ।
ଓ ହୋ।
ମାନେ ମେନ୍ ମେନ୍ ଜିନ୍ ଷ ସେଇ ପାଖାପାଖି ସବୁ ଥାଏ। ଶାଶୁଘର ପାଖରେ ବସଷ୍ଟାଣ୍ଡ୍ ଅଛି, ଏୟାରପୋର୍ଟ୍ ଅଛି, କ୍ୟାପିଟାଲ୍ ହସ ପିଟାଲ୍ ଅଛି।
ଏସେ ସେ ଏୟାରପୋର୍ଟ୍ ରେ ମୋର ଜଣେ ସାଙ୍ଗ ଜବ୍ କରୁଚି।
ଓହୋ ହଁ ସେ ଏୟାରପୋର୍ଟ୍ ପାଖରେ ପୁରା ଛାତରେ ଠିଆ ହେଲେ ଆମର ଏନି ଟାଇମ୍ ଯାଉଥି ବହେ।
ହଁ ସେଇଠି ସେ କାର୍ଗୋ କାର୍ବୋନେଟ୍ କୋଉଡ଼ି ଅଛି ସେ ବୋ ବୋହୁତ୍ ବୋହୁତ୍ କିନ୍ତୁ ବଢ଼ିଆ ପିଲାଟେ ସେ ଆ ଉଁ ପରୋପକାରୀ ପିଲାଟା।
କଲେଜ୍ ବେଳ ର ସାଙ୍ଗ ନା କଣ?
ହଁ ନାଇଁ ସେଟା ହଉଛି କଲେଜ୍ ବେଳର ସାଙ୍ଗ। ମୁଁ ଯେତେବେଳେ ମୁଁ ଯେତେବେଳେ ମୁଁ ଯେତବେଳେ ପଢ଼ୁଥିଲି କୋଉଠି କହିଲ ସେଇ କ ଟକ୍ ରେ କଟକ୍ ରେ ପଢ଼ୁଥିଲେ ଆ ହଁ ଏବେ ସ ପ୍ରାୟତ ସମସ୍ ପ୍ରାଏ ଅଛନ୍ତି କଣ୍ଟାକ୍ଟ୍ ରେ ମୋର।
ନେହି ଓହୋ ଭଲ କଣ୍ଟାକ୍ଟ୍ ରେ ରହିଲେ ଭଲ ଆମେ ବି ବୋହୁତ୍ ସାଙ୍ଗ। ମାନେ ମ୍ୟାରେଜ୍ ପରେ ବି କଣ୍ଟ୍ରାକ୍ଟ୍ ରେ ଅଛୁ ଯେ ଆମର ଦି ଜଣଙ୍କର ହଁ ଭୁବନେଶ୍ଵରରେ ଅଛୁ ଆଉ ଜଣେ ତ ବୋହୁତ୍ ତରେ ପଳେଇଛି ଝାରସୁ ଗୁଡ଼ା ହେଲେ ହେଲେ ତା ସହିତ ମୁଁ ସବୁ ବୁଦିନ କଥାବାର୍ତ୍ତା ହଉଥିବ ସବୁଦିନ?
ଭଲ ମାନେ କହିବାକୁ ଗଲେ ସ୍ କୁଲ୍ ଟାଇମ୍ ଟା ଯୋଉ ଭଳିଆ ଥିଲା କଲେଜ୍ ଟାଇମ୍ ଟା ବି ସେମିତି ନୁହଁ।
ହଁ ସେଇଟା ତ ସତ କିନ୍ତୁ ମୁଁ ସ୍କୁଲ୍ ଟାଇମ୍ ରେ ପୁରା ସାଇଲେଣ୍ଟ୍ ଥିଲି। ପୁରା ମୋର କେହି ସେତେ ସାଙ୍ଗ ନଥିଲେ ମାନେ ହନ୍ ଥିଲେ ନର୍ମାଲ୍ ପ୍ଲସ୍ ଟୁ ବି ସେମ୍ ତି ଗେ ଏମ୍ ତି ପ୍ଲସ୍ ଥ୍ରୀରେ ପୁରା ଏଓ-ଏଃ ମଜା କରୁଛି ମୁଁ ମୁଁ ସ୍କୁଲ୍ ଟାଇମ୍ ଟା ଭଲଥିଲା ଗୋଟେ ଦଶ୍ ତରେ ଯିବ ଚାର୍ ଟାରେ ଆସିବ ଖେ-ଖେଳ ଛୁଟି ଥିଲା ସବୁ ଥିଲା ଭଲ ଲାଗେ।
ହୁଁ।
ସେଇ ଟାଇମ୍ ଟା ଆସିବନି।
ମୁଁ ଟିକେ ଅଲ୍ ଗା ଟାଇପ୍ ର ପିଲା ଥିଲି ସ୍କୁଲ୍ ରେ ଯେବେ ପଢ଼ୁଥିଲି। ତ ମୁଁ ବି ସେମିତି ପୁରା ସାଇଲେଣ୍ଟ୍ ମାନେ ପିଲାଙ୍କ ସହିତ ମିଶିବି ସତ କିନ୍ତୁ ମାନେ ଖେଳକୁ ଦରେ ଏକ୍ସପର୍ଟ ନଥିଲି।
ଆ ମୁଁ ବି ମୁଁ ବି ସେଇଆ ମୁଁ ବି ପିଲା ମତେ ଅଧା ଜାଣିନଥିବେ ଗେଟ୍ ଟୁଗେଦର ହେଲେ ମତେ ଚିହ୍ନି ନଥିବେ ଅଧା।
ଯେବେ ଠୁ ମୁଁ ପ୍ଲସ୍ ଟୁରେ ପଢ଼୍‌ଲି ତ ସେତେବେଳେ ସେବେଠୁ ଆୱାର୍ଡ଼େ ଆୱାର୍ଡ଼ ବି ପାଇ ପାଇ ଗଲି। ତାପରେ ସେବେଠୁ ତ ଚିହ୍ନା ହେଇଗଲେ ପିଲା ଆଉ।
ହଁ। ମୁଁ ତ ପୁରା ସାଇଲେଣ୍ଟ୍ ମୁଁ କାହା ସହିତ ମିଶେନି କିଛି ନାହିଁ। କେବେ କିଛି ନାହିଁ ତାପରେ ଧୀରେ ଧୀରେ ମିଶିଲି।
ତ ମୁଁ କହିଲି କେତେବେଳେ କାହାର ଏମିତି ବି ଭାଗ୍ୟ ଚେଞ୍ଜ୍ ହେଇଯାଇପାରେ।
ହଁ ହଁ ମୋ-ମୋର ଏବେ ଯିଏ ମୋର ଏବେ ସନ୍ ଯୋଉ ସାଙ୍ଗ ଟା ସେ ପଞ୍ଚମରୁ ମତେ ଜାଣିଚି ଆମ ତିନି ଜଣ ଗ୍ରୁପ୍ ଭିତୁରୁ ସେ ମତେ ପଞ୍ଚମରୁ ସାଙ୍ଗ। ସିଏ ମତେ ଗଲା ତୁ କଣ ଥିଲୁ ଏବେ କଣ ହେଇଗଲୁ ଚେଞ୍ଚେ।
ଉଁ ହୁଁ।
ହଉ କ ରଖି ଦିଅନ୍ତୁ ଆଉ ଥରେ
ଠିକ୍ ଠିକ୍।